ଉ ଭ କରିବାିବା ଆଚ୍ଛା, ହୁଁ। ହଁ ହଁ, ପୁରା ରୋଡ୍ ପାଖରେ।
ଓହୋ।
ଟିକେ ବସ୍ ର ହର୍ଣ ମାନେ ଶୁଭୁଥିବ।
ହଁ ହଁ। ତମେ ବୋଧେ ସେଣ୍ଟର କୁ ସେଇ ପାଖରୁ ଆସ, ଘର ପାଖରୁ ବସ ରେ।
ହଁ ଘର ସାମ୍ନା ରୁ ହିଁ ବସ୍ ରୁ ଚଢ଼ି। ଏମିତି ଏଇଠି ପୁର ଓେ
ଭଲ ତମର।
ହ
ଆଉ ସେଣ୍ଟର ଆଗରେ ଯୋଉ ଗୁପଚୁପ୍ ଦୋକାନ, ସେ ଭଲ ଗୁପଚୁପ ଦିଏନି ନା।
ହୁଁ ମୁଁ କେତେ ଦିଥର ଖାଇଛି ଆଉ ଖାଇନି।
ଓହୋ ନା ଆମେ ବି ପ୍ରାୟ ଟାଇମ ଖାଇଛୁ ଭଲ ଦିଏ ଗୁପଚୁପ୍।
ହୁଁ ଭଲ ହଁ ଦିଏ। ଆଉ ଯୋଉ ଆମ ସୁଜନପୁର ଏ ଗୋଟେ ମାନେ। ସେ ଅଙ୍କଲ ର ଗୁପଚୁପ୍ ବହୁତ ଭଲ ଲାଗେ। ମାନେ ଏତେ ଟେଷ୍ଟ ମୁଁ ଆଜି ଖାଇଛି ନା ମତେ ବହୁତ ଭଲ ଲାଗିଲା କେତେ ଦିନ ପରେ ଖାଇଛି। ମାନେ ମୁଁ ସେଠି ଖାଇପାରିନି ସେଣ୍ଟର୍ ପାଖରେ ମାନେ ଟାଇମ୍ ହେଇଯାଉଛି। ଛି ନା ବସ୍ ର ସେଇ ପାଇଁ ଖାଇ ପାରେନି।
ଓହୋ। ସେ ଅଙ୍କଲ୍ ଭଲ ଗୁପଚୁପ୍ ଦିଅନ୍ତି।
ହଁ ମାନେ ବହୁତ ଭଲ ଲାଗେ ତାଙ୍କର
ହୁଁ-ହୁଁ।
ହୁଁ। ତମକୁ ମାନେ ଚାଟ୍ ଏ ସବୁ ବେଶୀ ଭଲ ଲାଗେ ନା। ହ୍ୟାଲୋ, ମୁଁ କହୁଛି ମାନେ ତମକୁ କୁ ବି ଏମତି ବାହାର ଜିନିସ ଭଲ ଲାଗେ।
ହଁ ବାହାର ଜିନିଷ ପ୍ରାୟ ଟାଇମ୍ ଖାଇବାକୁ ଭଲ ଲାଗେ। ଆମେ ପ୍ରାୟ ଟାଇମ୍ ବୁଲିବାକୁ ଗଲେ ହିଁ ବାହାର ଜିନିଷ ଖାଉ ଘରେ ଥିଲେ ବାହାର ଜିନିଷ କିଛି
ଆଚ୍ଛା। ମୁଁ ତ ମୋ ଛୋଟ ଭଉଣୀ ଅଛି ସେ ନେଇ ଆସି ଯାଇକି ଆମ ଘର ଆଗରେ ଟିକେ ସେଠି ଫାଷ୍ଟଫୁଡ୍ ଦୋକାନ୍ ଅଛି ଆଉ ଆଗରେ ଜଳିଖିଆ ଦୋକାନ୍ ଅଛି ସେଇଠୁ ସେ ନେଇ ଆସେ।
ଓହୋ ଭଲ। କିନ୍ତୁ ଆମ ଘର ପାଖରୁ ଚାରି ପାଞ୍ଚ ମିଟର କିଲୋମିଟର ଦୂରରେ ଅଛି ଦୋକାନ୍ ସବୁ।
ଓହୋ। ଆଚ୍ଛା-ଆଚ୍ଛା।
ଆଉ। କଣ କହୁଥିଲି କହିଲ ଆଉ ତମେ ଘରେ କେବେ ଦହିବରା ବନେଇକି ଦେଖିବ ବହୁତ ଟେଷ୍ଟି ଲାଗିବ।
ଆଛା ମତେ ଯିଏ ମାନେ ବେଶୀ ଆ ସେମିତି ଦହିବାର ଭଲ ଲାଗେ ଆଳୁଦମ୍ ପକେଇକି ଏତେ ଭଲ ଲାଗେନି। ସେଟା ବି ଭଲ ଲାଗେ ଯୋଉ ଦୋକାନ୍ ର ଭଲ ଲାଗେ। ମାନେ ଆଳୁଦମ୍ ମୁଁ ଠିକ୍ ରେ ଆମ ଘରେ ମାନେ କରିପାରନ୍ତିନି। ସେଇଥି ପାଇଁ ସେଟା ଦୋକାନ୍ ରୁୁ ଭଲ ଲାଗେ ଆଉ ଯୋଉ ଏମିତି ଦହିବାର ଖାଲି ହଁ ସେଇଟା ବି ଭଲ ଲାଗେ ମତେ।
ଓହୋ ମୋ ମା ଯେମିତି କରନ୍ତି ତୁମକୁ ରେସିପି ଥରେ କହିବି ତୁମେ ଟ୍ରାଏ
ହୁଁ-ହୁଁ ହଁ-ହଁ କହିବ ହଁ କୁହ।
ଫାଷ୍ଟ୍ ତ ବିରି ଯୋଉ ବିରି ବାଟିକି ଯେମିତି ଗ୍ରାଇଣ୍ଡର କରିଦିଅନ୍ତି ହଁ ସେମିତି। ଫାଷ୍ଟେ ବରା ଗୁଡାକୁ ଛାଣି ଦିଅନ୍ତି ତେଲରେ।
ହୁଁ।
ହଁ ତେଲରେ ଛାଣି ଦେଇକି ତାକୁ କିଛି ସମୟ ପାଣିରେ
ହଁ-ହଁ ପାଣି ହଁ ତା ପରେ
ହଁ ପାଣି ରେ ଭେଦେଇ ଦେଲା ତା ପରେ-ତା ପରେ ବୋଧେ ଦହି କୁ ଆଣନ୍ତି ଦହିରେ ସବୁ ଲଙ୍କା ଲୁଣ ଏଗୁରା ସବୁ ପକେଇ ଦିଅନ୍ତି ତାପରେ ଗୋଟେ ତଡ଼କା ତିଆରି କରନ୍ତି। ସେଟା ତେଲରେ ଫୁଟଣ ଲଙ୍କା ଭୃଷଙ୍ଗ ପତ୍ର।
ହଁ।
ସବୁ ପକେଇକି ତାକୁ ଫୁଟେଇ ଦିଅନ୍ତି ତା ପରେ ଦହିରେ ସେଟା ଛୁଙ୍କ ଦେଇ ଦିଅନ୍ତି। ଆ ଦହିରେ ପକେଇ ଦେଲେ ତା ସ୍ମେଲ୍ ଟା ବଢ଼ିଆ ଆସେ। ତା ପରେ ଦହି ହେଇ ସାରିଲା ପରେ ତା ଦେହରେ ବରା କୁ ସବୁ ଛାଣିକି ପକେଇ ଦିଅନ୍ତି ଏଇଟା ତ ହେଲା ନର୍ମାଲି ଦହିବରା ଟା।
ହଁ-ହଁ ସେଇଟା ହିଁ ମତେ ବହୁତ ଭଲ ଲାଗେ ତା ପରେ ମତେ ଆଉ ଆସେନି ଆଗର
ହଁ ତା ପରେ ଆଳୁଦମ୍ ଟା ବି ସେମିତି କରନ୍ତି ବଢ଼ିଆ ଟେଷ୍ଟି ଲାଗେ।
ଆଳୁଦମ୍ ମାନେ କେମିତି କର?
ଆଳୁଦମ୍ ଟା ଫାଷ୍ଟେ ଆଳୁ କୁ ସିଝେଇ ଦିଅନ୍ତି। ଛୋଟ ଛୋଟ ଆଳୁକୁ ଆଉ ବେଶୀ ବଡ ଆଳୁ କଲେ ସେଗୁରା ଭଲ ଟେଷ୍ଟ ଲାଗେନି।
ହଁ ହଁ।
ଛୋଟ ଛୋଟ ଆଳୁକୁ ସିଝେଇ ଦିଅନ୍ତି
ହଁ।
ସେଇରାକୁ କଣ କରନ୍ତି ନା ଫାଷ୍ଟେ ପ୍ରଥମେ ଯୋଉ କଢ଼େଇରେ ତେଲ ଦେଇ ଦବ ତେଲ ଦେଇ ଦେଇକି ସେଥିରେ ଫୁଟଣ ପିଆଜ କଟା ପିଆଜ ବୃଷଙ୍ଗ ପତ୍ର ଦେଇେ ଦେଇକି ଟିକେ ଅଦା ରସୁଣ ଛେଚା ପକେଇ ଦିଅନ୍ତି
ହଁ ହଁ।
ଆ ସେଇଟା ପକେଇ ସାରିଲା ପରେ ସବୁ ପ୍ରକାର ଯୋଉ ଗୁଣ୍ଡ ମସଲା ଥାଏ
ହଁ।
ତାକୁ ସବୁ ଦେଇକି ଟିକେ କଷି ଦିଅନ୍ତି କଷିଗଲେ ଯେନ୍ତି ସ୍ମେଲ ଟା ବାହାରକୁ ପଳେଇ ଆସିବ ତାରେ ଆଳୁ ଗୁରାକୁ ପକେଇକି କଷି ଦିଅନ୍ତି ଆଳୁୁଗୁରାକୁ ପକେଇକି କଷି ଦେଇକି ତା ଦେହରେ ଟିକେ ପାଣି ଦେଇ ଦିଅନ୍ତି
ଏ ଯୋଉ ଅଦା ଲସୁଣ ଛେଚିକି ପକେଇବି ନା ପୁରା ପେଷ୍ଟ?
ହଁ ଛେଚିକି ପକେଇଲେ ଏ ଟିକେ ସ୍ମେଲ ଭଲ ଆସେ ଆଉ ପେଷ୍ଟ ପକେଇଲେ ସେ କଣ କହିଲା ଆଳୁ ତରକାରୀ ହେଇଯିବ।
ଅ ହ ଆଚ୍ଛା।
ଆ ସେଇଥିପାଇଁ ତା ଦେରେ ଟିକେ ପାଣି ଦେଇକି ଟିକେ ଫୁଟେଇ ଦେଲେ ଆଳୁଦମ୍ ବି ହେଇଯାଏ।
ଆଚ୍ଛା ଆଚ୍ଛା।
ଘରେ କେବେ ଦେଖିବ ଟ୍ରାଏ କରିବ ବହୁତ ବଢ଼ିଆ ଲାଗିବ।
ଆଛା ତାପରେ ତା ଉପରେ ଏମତି ପକେଇକି ମାନେ ସେଉ ଫେଉ ପକେଇକି
ହଁ ସେଉ ଖଟା ପାଣି ପକେଇକି ଖାଆନ୍ତି। କିନ୍ତୁ ଆମ ଏଇ କଲେଜ୍ ଗଲାବେଳେ ଗୋଟେ ଅଙ୍କଲଟେ ଦହିିବରା କରନ୍ତି ବାଟରେ ବହୁତ ବଢ଼ିଆ ଟେଷ୍ଟ ଲାଗେ। ଖାଇବାକୁ ସେଠି ଆମେ ତ ପ୍ରତି ଦିନ ସେଇଠି ଖାଉ।
ଉଁ ହଁ।
ହ
ବଢିଆ ମାନେ ମୁଁ ବି ଆମ ମାନେ ପ୍ଲସ୍ ଟୁ ଟାଇମ ରେ ସେଠି ବି ଆ ମାନେ ଗୋଟେ ଅଙ୍କଲ ଗୁପ ମାନେ ଦଉଥିଲେ ସେଠି ବି ବହୁତ ଭଲ ଲାଗେ ଆ ସେ ମାନେ ଗୋଟେ ଚଟନୀ ରଖିଛନ୍ତି କଣ ମାନେ ଖଟା ଖଟା ସେଟା ବହୁତ ଭଲ ଲାଗେ। ସେଟା ପକେଇକି ଦିଅନ୍ତି ଖଟା ମିଠା ଚଟନୀ
ଗୋଟେ ଚଟନି ଥାଏ
ହଁ। ମୁଁ ଯୋଉ ସେଠି ସେଣ୍ଟର ପାଖରେ ବି ଯାଇକି ଖାଇଛି ସେଠି ବି ସେ ମାନେ ଚଟନୀ ପକେଇକି ଦେଇଥିଲେ ସେଟା ବି ବହୁତ ଭଲ ଲାଗୁଥିଲା।
ହଁ।
ହଁ ହଁ। ଆଉ ଯୋଉ ତମକୁ କଞ୍ଚା ଆମ୍ବ ଭଲ ଲାଗେ ନା ପୁରା ପାଚିଲା ଆମ୍ବ?
ମତେ ଯେତେବେଳେ ଳେ କଞ୍ଚା ହେଇଯାଇଥାଏ ସେତେବେଳେ କଞ୍ଚା ଆମ୍ବ ଟା ଖାଇଲେ ଖାଇବାକୁ ଭଲ ଲାଗେ ଲଙ୍କା ଲୁଣ ଲଗେଇକି।
ତାପରେ ତ ଏଇ ସିଜନ୍ ଟାଇମ୍ ରେ ଗ ଛଅ ପାଚି ଥିଲା
ହୁଁ ଆଦବ ହ୍ୟାଲୋ ତମର ଭଏସ୍ କଟୁଛି।
ଓହୋ ମୁଁ କହିଲି ତମକୁ କଉ ଆମ୍ବ ଟା ବେଶୀ ଖାଇ
ମତେ ତ କଞ୍ଚା ଆମ୍ବ ମୁଁ ଏଥର ଏତେ ଖାଇଛି ନା ମାନେ ଅ ସଖାଡେ ଏମତି ଚାରିଟା ବେଡେ ସନ୍ଧ୍ୟା ବେଳେ ଟେ ବହୁତ ଖାଇଛି ଆମ୍ବ ଖାଲି ଲୁଣ ଆଉ ଲଙ୍କା ପକେଇକି। ହ୍ୟାଲୋ।
ହଁ ହଁ କୁହ ଏବେ।
ହୁଁ ମତେ ମାନେ କଞ୍ଚା ଆମ୍ବ ହିଁ ବହୁତ ଭଲ ଲାଗେ ମୁଁ ମାନେ ନୁଣ ଆଉ ଲଙ୍କା ଚାଟ୍ ମସଲା ଏମିତି ପକେଇ ପକେଇ ବହୁତ ଆମ୍ବ ଖାଇଛି। ଧର
ହୁଁ।
ମାନେ ସକାଳେ ଚାରିଟା ବେଡେ ଏମିତି ଏମିତି ବହୁତ ଖାଇଛି ଏଥର।
ଓହୋ କିନ୍ତୁ ଆମର ଗୋଟେ ଯୋଉ ଆମେ ଭାଇ ଭଉଣୀ ମାନେ ମିଶିକି ଗୋଟେ କୁୁରକୁରି ଚାଟ୍ କରିଥିଲୁ ବଢିଆ ଲାଗୁଥିଲା ଖାଇବାକୁ।
ଆଛା ହଁ ସବୁ କୁୁରକୁରି ପକେଇକି ନା?
ହୁଁ ମାନେ ବେଶୀ ଅଲଗା ଅଲଗା ସବୁ କୁୁରକୁରି ନେଇ ଆସି ତାକୁ ସବୁ ପକେଇ ଦେଇକି କଟା ପିଆଜ ଟମାଟୋ ଟର ସବୁ ମସଲା ଟମାଟୋ ହଁ ଚାଟ୍ ମସଲା ଦହି ପକେଇକି ସେଇଟା କରି ଟେଷ୍ଟି ଲାଗୁଥିଲା ଖାଇବାକୁ।
ହୁଁ। ମୁଁ ବି ଗୋଟେ ଥର ଟ୍ରାଏ କରିଛି ସେଇଟା ଭ ବହୁତ ଭଲ ଲାଗେ। ହଁ ହୁଁ ହୁଁ। ହୁଁ।
କଣ କହୁଛ?
ମାନେ ତମକୁ ରଙ୍ଗୋଲି ଆସେ?
କୋଉଟା ଖେଳିବାକୁ ମାନେ କୋଉ ଗେମ୍ ତମକୁ ବୋହୁତ ଭଲ ଲାଗେ?
ମତେ ଖେଳିବାକୁ ଅ ମତେ ଏମତି ମାନେ ଦେଖିବାକୁ ଭଲ ଲାଗେ ଆ ଯେ ଇଏ କଣ ସେଟା କବାଡି। ଆଉ ହଁ ବ୍ୟାଡମିଣ୍ଟନ୍ ବହୁତ ଭଲ ଲାଗେ ମତେ ଖେଳିବାକୁ।
ମତେ ବି ମୁଁ ଯେତେବେଳେ ଆମର ଛୁ ଟିଥିଲା ମୋର ଗୋଟେ ଭଉଣୀ ଟେ ଆସିଥିଲା ଘରକୁ। ପିସ୍ ଝିଅ ତାର ମୋର ଡେଲି ଚାରିଟା ବେଳେ ଦି ଘଣ୍ଟା ବ୍ୟାଡମିଣ୍ଟନ ଖେଳୁ।
ଆଚ୍ଛା ସେଇଟା ବହୁତ ଭଲ ଲାଗେ। ମତେ ବି ଭଲ ଲାଗେ ହୁଁ ହୁଁ।
ଆଉ ତ ଆମେ ଯୋଉ ବାହାରେ ଆମର ଏବେ ଯୋଉ ରଜ ଗଲାନି ନା ଆ ରଜ ମହୁତ୍ସ ଉହତ୍ସବ ହେଉଥିଲା ସେହି ମହୋତ୍ସବରେ ଆମର ବହୁତ ପ୍ରକାର ଗେମ୍ କରାଯାଇଥିଲା ସେଇଠି କବାଡ଼ି ହେଉଥିଲା। ଜିଲ୍ଲା
ଆଛା ଆଛା ହଁ ହୁଁ।
ଓ ଜିଲ୍ଲା ଯୋଉ ଜିଲ୍ଲା ଏମିତି ସୂତା ବ ବାନ୍ଧିକି ଟଗେଇଥିବେ ପିଲାମାନେ ସବୁ ଡେଇଁକି ଖାଇବେ। ସେଇ ଗେମ ବି କରିଥିଲି। ଆଉ ଟମାଟ ହୁଁ। ଟମାଟୋ ରେସ୍ ବି କରୁଥିଲେ ବାଲ୍ଟି ରେ ଟମାଟୋ ପକେଇଦ ଛୁଆଗୁରାକ ସବୁ ଖାଇକି ଦୌଡିବେ ଆଉ ସେଇ ଟମାଟୋ ରେସ୍ କରୁଥିଲେ ଆଉ ଛୁଞ୍ଚି ସୂତା ରେସ୍ କର ଥିଲେ ଆଉ କବାଡ଼ି ବି ଆମ ଗାଁରେ କରୁଥିଲେ।
ତମେ ଖେଳିଲ ନା
ନା ଆମେ ତ ସେ ବେଶୀ କାଲି ଛୋଟ ଛୁଆ ମାନେ ଖେଳନ୍ତି। ଆମେ ବେଶିକି ଦେଖୁଥିଲୁ ଖାଲି ଆଉ ସନ୍ଧ୍ୟା ବେଳେ ସବୁ ନାଚ ଗୀତର ପ୍ରୋଗ୍ରାମ୍ ବି କରିଥିଲେ ମୋ ଭାଇ ବି ଯାଇକି ନାଚିଥିଲା ସେଥିରେ।
ଆଚ୍ଛା। ବଢିଆ।
ଆଉ ତୁମ ପର୍ବ ଗୁଡାକ ତୁମେ ଏ ସବୁ କେମିତି ପାଳନ କର?
ଆମର ମାନେ ସବୁଠୁ ବଡ ପର୍ବ ହେଲା ଇଦ ସେଟା ମାନେ ଆମେ ନୂଆ ଡ୍ରେସ୍ ହୁଏ ସେଟା ପିନ୍ଧୁ ତାପରେ ମାନେ ଘରେ ଅ ମାନେ ଖାଇବା ତିଆରି କରୁ ତାପରେ ପାର୍କ ଫାର୍କ ଯାଉ ବୁଲିବା ପାଇଁ। ଆଉ ମାନେ ନମାଜ ସବୁ ବି ପଢୁ ତାପରେ ଖାଇ ପିଇ କି ପାର୍କ ସବୁ ଯାଉ ଫ୍ରେଣ୍ଡ ଘରକୁ ଯାଉ ଏମତି ସେମାନେ ଆସନ୍ତି। ଆମ ଘରକୁ ହଁ ମାନେ ବିରିୟାନୀ ଫିରିୟାନୀ ଘରେ ମାନେ ତିଆରି କରିବୁ ତାପରେ ମିଠାରେ ଆ କିଛି ମାନେ ଆ ଶିରଖରମା ଏ ସବୁ ମିଠାରେ ଆଉ ଅ ଫାଲୁଦା ଏ ସବୁ ବି ଘରେ ତିଆରି କରୁ।
ଓହୋ ବାହାରୁ କିଛି କିଣା ହନି ସବୁ ଘରେ ତିଆରି କର?
ହଁ ସବୁ ଘରେ।
ହୁଁ। ତାପରେ ମାନେ ହଁ ମାନେ ସବୁ ଆସନ୍ତି ଘରକୁ ଏମତି।
ହୁଁ ଧୁଆ ସବୁ ଏକାଠି ହେଇ
ହଁ ହଁ ମାନେ ସବୁ ସବୁଙ୍କ ଘରକୁ ଯାଏ।
ଓହୋ ଆମର ତ ରଜ ପର୍ବରେ ବୁଲିବେ ଦୋଳି ଖେଳିବେ। ଆ ଅଳତା ଲଗାନ୍ତି।
ନା
ହଁ ହଁ ଅଳତା ଲଗାନ୍ତି ଆଉ
ତ ଯୋଉ ଅଡଥ ତମେ ଲଗବ ବଢିଆ ଲାଗିବୁ ଦେଖିବାକୁ ପୁରା।
ଅଳତା ତ ପ୍ରାୟ ଆମର ଯେକୌଣସି ପର୍ବ ହେଉ କିନ୍ତୁ ଅଳତା ଟା ଲଗେଇବା କମ୍ପଲସରି। ଏଇ ସବୁ ଗୁରୁବାର ସପ୍ତାହରେ
ହଁ ହଁ ସେଇଟା ମାନେ ଅର୍ଡତା ଦୋକାନରେ ମିଳେ ନା।
ହୁଁ ହୁଁ ଦୋକାନରେ ମିଳେ ସେ କମ କମ୍ ବି ଅଛି ତାର ପ୍ରାଇସ୍ ଆଁ ବହୁତ ଭଲ ଅଳତା ଅଳତା ମିଳେ।
ହଁ ହଁ ହଁ ଆଚ୍ଛା।
ତୁମେ
ହଁ ମେହେନ୍ଦି ମାନେ ଆ ରାତିରେ ଆମେ ବସିକି ମାନେ ଶଉନୁ ସେଦିନ ଏତେ ଖୁସି। ମାନେ ଆମର ଓଷା ସରୁନା ମାନେ ଆମ୍ଭେ ପୁରା ଗୋଟେ ମାସ ଓଷା